ଲୋ, ହଁ ଭାଇ ଶୁଭ ସକାଳ।
ହଁ ସୁଭ ସକାଳ।
ଆଉ କଣ କରୁଚ? ହୁଁ।
ହଁ।
ଖାଇସାରିଲଣି?
ନା ଖାଇନି ଦାନ୍ତ ଘସିନି ପା ଏପର୍ଯ୍ୟନ୍ତ। ତମର ସିନା ଖାଇଛି କାମ ନାହିଁ ସକାଳୁ ଯିବା ହେଲେ ଖାଇବ। ମୁଁ ଉଠିବି ମୋର ପଢିବି।
ସକାଳୁ ଉଠିକି ଆ ନିତ୍ୟ କାମ ସାରି ତାପରେ
ନା ଗାଁ ଆମ ଆମର ସେ ସିଷ୍ଟମ ଆମେ ଉଠିବା ଆେ ପଳେଇିବୁ ତାପରେ ଚାହା ଟିକେ ମାରିଦେବି। ଚା ଟିକେ ପିଇବା ଆମେ ପଢିବୁ ଆଗେ। ଆ ସକାଳ ଉଠି ଆମେ ଆଗେ ଢୋଲେ ଖାଇଦବୁ ସେଇଗୁଡା।
ହାଁ। ଆମେ ଆ ସାଂସାରିକ ଲୋକ ତମର ସିନା ପାଠ ପଢ଼ା ଲୋକ ତମ ଉଠିକି ପାଠ ପଢ଼ିବା ଆମେ ଉଠିବୁ ନିତ୍ୟ କମ ସାରି ଠାକୁର ପୂଜା ଆମର ଘଣ୍ଟେ ଦି ଘଣ୍ଟା କରିବୁ। ତାପରେ ଛୁଆଙ୍କୁ ଖାଇବା ପିଇବାକୁ ଦେଇ ସ୍କୁଲ ପଠେଇବୁ। ଏଇ ସବୁ କାମ ଚାଲିଛି ଆଉ। ଆଜି ଗୋଟେ ମଟନ ଟିକେ କରିଥାନ୍ତି ଖାସି ମାଂସ।
ହୁଁ କୋଉଠୁ ଆଣିଲୁ କୋଉଠି।
ଖାସି ମାଉଁସ ଏଇ ବଜାରରୁ ଯାଇକି ନେଇକି ଆଇଲେ ଆମ ଦାଦା।
କୋଉଠି ସେ ଯୋଉ ଗାଛ ଗାଛ ସେକରେ ଯୋଉ ସେ ଯୋଉ ହାଟରୁ।
ହୁଁ ଆଉ ହଁ ହାଟରୁ ଆଣିଲୁ ଆଉ କିଲୋ ହଁ ସାତଶହ ପଚାଶ ନେଇଯାଉଛି ଆଉ
ଛଅଶହ ପଚାଶ କଣ ଏତେ ରେଟ?
ରେଟ୍ ନେଇଯାଉଛି ଆଉ କେମିତି କରିବି ସେଇ କଥା ଭାବୁଥିଲି ପ୍ରସ୍ତୁତି ପ୍ରଣାଳୀ ଟା।
ପ୍ରସ୍ତୁତି ଆମେ ତ ଖାଲି ଖାଇଛୁ କେବେ ରୋଷେଇ କରୁନୁ ତଥାପି ବତେଇ ଦବୁ ଯା ଜାଣିଛୁ ଅଳ୍ପ ତୋତେ ଆଉ।
ହଁ।
ହବ। ପ୍ରଥମ କଥା ହେଉଛି ଯେଉଁ ତୁମ ଯେଉଁ ଇଏ କେତେଜଣ ଘର ଲୋକ?
ଆମର ଘରେ ଦଶ ଜଣ ଲୋକ।
ହୁଁ।
ହୁଁ ଦଶ ଜଣ ଲୋକ ହୁଁ।
ହଁ ଦଶ ଜଣ ଲୋକ ଖାଇଲେ ଦି କିଲି ଆଣିଲେ ହେଇଯିବ ହୁଁ।
ହଁ ଦ କିଲେ ବାଗି ଆଣିଛୁ ଆଣିଛୁ ଆଉ ହଁ। ମୋର ଗୋଟେ ସାଙ୍ଗ ଅଛି ତାଙ୍କୁ ଡାକିବାର ଅଛି ତାଙ୍କ ପାଇଁ ବି ପକେଇଛି।
ହୁଁ। କଣ କଣ କରିବି ଭାବୁଛି ଟିକେ ଅରୁଆ କରିଦେବି ବାସୁମତୀ ଅରୁଆ।
ତ ସାଙ୍ଗ ଯଦି ଖାଇବେ ସେଇଠାରୁ ଅଧିକା ଆଣିଲୁନି ଆ ଆମ ଘରେ ଖାଇବ? ହ ସାଙ୍ଗ ଖାଇବ କଣ ବଲିବ ଆମେ କଣ ଖାଇବା ଲିବୁ
ହ ହୁଁ ନାଇଁ ଅଧିକା ଆଇଛି ନା ଆଉ ସେଟା ତମ ଘରେ ଖାଇବ ଏଇଟା ତମ ପ୍ରୋବ୍ଲେମ ମୋର ଅଲଗା ପ୍ରୋବ୍ଲେମ୍।
ଆମ ପ୍ରୋବଲଲେମ ଆମର ଛୁଇଁ ତରକାରି ହେଇଥାନ୍ତା ତତେ କିଏ କହୁଥିଲା ଆମ ଆଣିବାକୁ ହଉ ହଁ
ଆ ହ୍ୟାଲୋ।
ହଁ।
ହ
ହଉ ଯେ ଛାଡ଼ କେମିତି କଣ କେମିତି କଣ କରିବୁ କହିବୁ?
ହ ଆମେ କରିବୁ, ମୁଁ କରିିବି ଭାବୁଛି, ଭାବୁଛି ଆଜି ଚୁଲି ରେ କରିବି। କାଠ ଚୁଲାରେ। କାଠ ଜାଳିକି ନା କରିବି। ହୁଁ। କାଠ ଜାଳିକିନା କରି ଯିବି ଯୋଉ କଣ କହିଲେ? କାଠ କୁ ଜାଳି ଦେ ଚୁଲି ଆଗେ ଲଗେଇଦେବି। କାଠକୁ ଲଗେଇକି ଡିଆସିଲି ମାରି ଚୁଲି ଜଳିବ ଚୁଲି ଜଳି ସାରିଲା ପରେ ତା ଦେହରେ ଗୋଟେ କଢେଇ ଥୋଇବି। କଢେଇ ରେ ଏ ତିନିଶହ ସୋରିଷ ତେଲ ଆମର ଯୋଉ ପେଡା ଆ ପୁରା ସୋରିଷରୁ ପେଡା ହେଇଛି ସେ ଆମ କଳରେ। ସେଇ ତେଲ ପକେଇଦେବି ତିନିଶହ ଗ୍ରାମ ପକେଇଦେବି ତା ଦେହରେ ଚିନି ଇ ଶହେ ମାନେ ଚିନି ଟିକେ ପକେଇବା କଲର ଟିକେ ଭଲ ଦେଖାହବ। ଲାଲ ଲାଲ ଉଠିଲେ, ନା ମ ଶହେ ଗ୍ରାମ ଚିିନି ନୁହ। ଏଇ ପୋଷା ଖଣ୍ଡେ ପଡିବ ଅଳ୍ପ ଟିକେ ଆଉ ହେଲା। ଚିନି ଟିକେ ଅଳ୍ପ ଟିକେ ପଡିବ। ଚିନି ଟିକେ ପଡିଲେ ତା ଦେହରେ ପୁଣି ଯଉ ଯଦି ମାନେ ତାତି ଯାଇଥିବ ତାପରେ ଲାଲ ଲାଲ ହେଇ ଉଠିଲେ ତା ଦେହରେ ଆମେ ଗୋଟା ମସଲା ପକେଇବା। ଗୋଟା ଅଳେଇଚ, ଆଉ ଗୁଜୁରାତି, ଆଉ ତେଜପତ୍ର, ଡାଲଚିନି ଆ ପକେଇଆ। ପକେଇ ସାଇଲା ପରେ ତାପରେ ପକେଇକି, ଏଠି ଟିକେ ଲାଲ୍ ଲାଲ୍ ହେଇଗଲା, ତାପରେ ପିଆଜ କୁ ପକେଇଦବା। ପିଆଜ ପକେଇ ସାଇଲା ପରେ ପିଆଜ ଟିକେ ପୁରା ଲାଲ୍ ଲାଲ୍ ଯେମିତି ହେଇଯାଇଥିବ ପୁରା ବାଦାମୀ କଲର ତାପରେ ଆମେ ଅଦା ରସୁଣ ଅଦା, ରସୁଣ ତାଦେହରେ ଶୁଖିଲା ଲଙ୍କା ପେଷ୍ଟ କରିଦେ-
ତ କଣ କି ଭାତ ଉସୁନାଭାତ ନା କଣ ଯୋଉ ଇଏ
ନାଇଁ ନାଇଁ ଅ ଏଠି ମଟନ ରେ ଅରୁଆ ଚାଉଳ ଯୋଉ ବାସୁମତୀ ଆମର ଅଛି ଆମ ଦୋକାନରେ ସେଇ ଚାଉଳ ଆଣିବି ନଗିସ୍ ଚାଉଳ। ହେଲା ନଗିସ୍। ନା ହେରା କିଛି ହବନି। ଏରା ପକେଇକି ଭାତ ତ ରାନ୍ଧଦବ ବୋଉ ରାନ୍ଧ ନ୍ଧିବ। ମୁଁ ମଟନ କରିବି ତାପରେ ପିଆଜ, ଅଦା, ରସୁଣ ପେଷ୍ଟ ତାକୁ ସବୁ କଷିଦେବି କଷିଦେଇ ତା ଦେହରେ ମୁଂ ପୁରା ପୁରା ଭଲ ସେ ପୁରା ଅଧଘଣ୍ଟା ଖଣ୍ଟେ ପୁରା କଷିଦେବି। କଷି ଦେଇକି ତା ଦେହରେ ପୁରା ଜିରା ଗୁଣ୍ଡ, ଧଣିଆ ଗୁଣ୍ଡ ଲଙ୍କା ଟିକେ କାଶ୍ମୀରୀ ଚିଲି ଟିକେ ଲାଲ କଲର୍ ଟିକେ ଦେବା ପାଇଁ ଟିକେ ଲଙ୍କା ପାଉଡ଼ର, ଆଉ ଚିକେନ୍ ମଟନ୍, ମସଲା ମଟନ ମସଲା ପକେଇ ତାକୁ କଷିବି, କଷିବି, କଷିବି ଆଉ ଏପଟେ ମଟନ କୁ ଧୋଇ ଦେଇକି ତା ଦେହରେ ଟିକେ ସୋରିଷ ତେଲ ଟିକେ କଞ୍ଚା ପିଆଜ ଅଦା ରସୁଣ ପେଷ୍ଟ ଟିକେ ଦହି ଗୋଳେଇକି ତାକୁ ଟିକେ ଭଲସେ ଗୋଳେଇ ମ୍ୟାଗନେଟ୍ କରି ରଖିଦେବି। ହେଲା ମ୍ୟାଗନେଟ୍ କରି ରଖିଦେବି ତାପରେ ଉଁ ମସଲା ଏପଟେ କଷା ହଉଥିବ ଏପଟେ ଇଏ ତାର
ସେଟା ମ୍ୟା ମ୍ୟାଗନେଟ୍ ନୁହଁ ତାକୁ ମ୍ୟାରିନେଟ୍ କୁହନ୍ତି।
ହଁ ସେଇ ମ୍ୟାଗନେଟ୍, ମ୍ୟାରିନେଟ୍ ହଁ ମ୍ୟାରିନେଟ୍ କୁହନ୍ତି। ସେଇ ଏକା କଥା, ଆମେ ଟିକେ ହଁ ତାକୁ ଗୋଳେଇ ଗାଳେଇ କିିନା ରଖିଦେବି। ରଖିଦେଇ ସାରିଲା ପରେ କଣ କହିବି ତା ପରେ ମସଲା ଏପଟେ ତ ଚୁଲିରେ କଷୁଥିବି କଷୁଥିବି କଷୁଥିବି ଯେପର୍ଯ୍ୟନ୍ତ ମ ସଲାର ସ ଅଦା ରସୁଣର ଗନ୍ଧ ନ ବାହାରିଛି ଓପ ଉପରକୁ
ତ ଆମେ କା ଆମେ ଯିବୁ ପା କାଲି ମାମୁଁ ଘରକୁ ଯିବୁ।
ହଁ ଆସିବ ଅଦା ରସୁଣ ଅଦା ର ସୁଣ ଆ ଶୁଣ ଟିକେ କଥା ଟା ଟିକେ କମ୍ପ୍ଲିଟ୍ କରିବାକୁ ମାନେ ସମାପ୍ତ କରିବାକୁ ଦିଅ ଗପୁଛ କଣ ହାଁ ଆଜି ସମାପ୍ତ ସରିଲେ ପୁଣି ଗ ପିବ ନା ନାଇଁ ସୁଯୋଗ ଦେବି ଗ
ଓହୋ ଆଉ ମୁଁ ଆଉ କ ଜାଣିଛି।
ହ ତାପରକୁ ଆମେ କଷି ସାରିଲା ପରେ ଯେପର୍ଯ୍ୟନ୍ତ ଅଦା ରସୁଣ ର ଗନ୍ଧ ଟା ନଯାଇଛି ଓ ଉପରକୁ ତେଲ ପୁରା ବାହାରି ଆସିଥିବ ବାଟଣ ର ତେଲ ଆଇଲେ ତାପରେ ମଟନ ପକେଇ କଷିବୁ କଷିବୁ କଷିବୁ ଘଣ୍ଟେଇ ଦେଢ ଘଣ୍ଟା ଯେପର୍ଯ୍ୟନ୍ତ ନ ସିଝେ ମଟନ ଟିକେ ଲେଟ ଲାଗେ ନା ସିଝିବା ପାଇଁ ସେଥିପାଇଁ ତାକୁ ଭଲସେ ନ କଷିଲେ ମଟନ୍ ଟା ଟେଷ୍ଟ ଆସିବନି। ତାକୁ କଷି କଷି ତା ଦେହରେ ପୁଣି ଆଳୁ ରଖିଥିବୁ ଭାଜିକିନା ପକେଇବୁ କଷିବୁ
ହଁ ଆଳୁ ଟିକେ ବହୁ ଆଳୁ ଆଳୁ ଟେ ଆଳୁ ଶୁଣ ଶୁଣୁ କରିବୁନି ତ ଯେତେବେ ଆଳୁ ପକେଇବୁ ଅଧିକା ମୁଁ ଖାଇବି।
ଆଳୁ ପଡିବ ଆଳୁ ପା ମେନ ଆଳୁ ଆଳୁ ଝୋଳ ମେନ୍ ତରକାରୀର ମଟନ ପଛେ ଖଣ୍ଡେ ଖା କିନ୍ତୁ ଆଳୁ ଝୋଳ
ହଁ ତୁ ଶୁନା ମୁଁ ତତେ ଧ ତରେ ଇଏରେ କହୁଛି ପୁରା ସତରେ କହୁଛି ହେଲା ଆଳୁ ଆଳୁ ଆଳୁ ଯୋଉ କହିବୁନି ମଲା ଖଣ୍ଡେ ଖଣ୍ଡେ ଆଳୁ ଖାଇବେ ସେଥିରେ ଫର୍ମୁଲା ଜମା କାହାର ପକେଇବୁନୁ ଆଳୁ ଅଧିକା ପକେଇବୁ କହି ମୋର ରଖିକି ରାତିରେ ଖାଇବି ହଁ ସେ ତାର ଯିବେ ତାର ସେ ବୁଝିବେନି ମୁଁ ଦାୟିତ୍ୱ ରେ ଅ
ତମ ମା କୁ କହିବ ଆଳୁ ଅଧିକ ପକେଇବେ। ଆମର ଆଳୁ ଅଧିକ କେଇ ଖାଇବେନି ଆମର ସବୁ ଡାଇବେଟିସ ପେସେଣ୍ଟ ଆମର ଆଳୁ ଅଳ୍ପ ପଡିବ
ହଁ ଡାଇବେଟିସ୍ ଆଳୁ ଖାଇଲେ ହେଇଯିବ ଏ ବୋକାଚୋଦା ବୋକାଚୋଦା ଟା କିଏ କରୁଛି ଆଳୁ ଖାଇଲେ ହେଇଯିବ ହଁ ନାଇଁ ଶୁଣ କଣ କହୁଛି ଶୁଣ ତତେ ସତ କଥା କହୁଛି ହଁ ଆ ଆଳୁ ଆଳୁ ଆଳୁ ଶୁଣ ଆଳୁ ଟିକେ ଅଧିକା ପକେଇବୁ ଆଉ ମୋର ରା ତିରେ ରଖି ମୋର ଖାଇବି ରୁଟି
ହଁ ଆମର ଆଳୁ ଅଳ୍ପ ପଡେ ତମର ଅଳ୍ପ ବହୁତ ପଡୁଥିବ ହୁଁ।
ହଁ ଆଳୁ ପକେଇଲେ ମୁଁ ତାକୁ ରା ହଁ ରାତିରେ ଆଉ ରୋଷେଇ କରିବିନି ସେ ଆଳୁକୁ ମୁ ଦିଖଣ୍ଡ ରଖି ତରକାରୀ ଝୋଳ ରଖି ମୁଁ ଟିକେ ଖାଇଦିଏ।
ଆଳୁ ପକେଇ ତରକାରୀ କରିଦବୁ ଆଉ ସମସ୍ତେ ଖାଇବୁ ବସିକି ଆଉ।
ନା ସମସ୍ତେ ଅଛନ୍ତି ନା ନା ଆଳୁ ଟିକେ ଅଧିକା ପକେଇଲେ ଆଳୁ ଯୋଉଠି ବହୁତ ଲୋକ କମ ଆଉଛନ୍ତି ଆଳୁ ଦି ଦି ଖଣ୍ଡ ଏକ୍ସଟ୍ରା ଖାଇଲେ ଭଲ ଲାଗିବ ସେଥିପାଇଁ ମୁଁ କହୁଛି। ଆଉ ମୋର ଆଳୁ କଣ ରଖିଥିବ ରାତିକିି ଦି ଖଣ୍ଡ ମୋର ତରକାରୀ ରୁଟି ଲଗେଇ ଖାଇଦେବି ଆଉ।
ହଁ ଆଉ କଣ ପାଠ ପଢ଼ାପଢ଼ି ଚାଲିଛି?
ପାଠ ପଢ଼ାପଢ଼ି ତମେ ତ ହଲ୍ ଭିତରେ ଖାଇଦବ। ହଁ ଦାନ୍ତ ଆସିନି ଏପର୍ଯ୍ୟନ୍ତ ହୁ।
ମୁଁ ଆଜି ତ ଘରକୁ ପଳେଇବି ଆଉ ମାସେ ହେଲା ଆସିି ଘରେ ରହିଥିଲି ଶାଶୁ ଘରକୁ ଆଜି ପଳେଇବି ଭାରି ମନ ଦୁଃଖ ହଉଛି।
କେତେବେଳେ ଯିବୁ?
ଚାରିଟା ବେଳକୁ ପଳେଇବି ଚାରିଟା ପାଞ୍ଚଟା ବେଳକୁ ସନ୍ଧ୍ୟା ବେଳକୁ ପଳେଇବି ଆଉ।
ପାଖ ପାଖ ବାଟ ଯିବୁ ତ ସାଢେଆଠଟା ନଅଟା ବେଳକୁ ଯିବୁ ଆଉ।
ନାଇଁ ଆମର ଦୂର ବାଟ ପା ପାଖ ବାଟ କିଏ କହିଲା?
ଏଯୋଉ ଏଯୋଉ ଆଙ୍କ ଘରକୁ ଯୋଉ ଗାଞ୍ଚକ ଯୋଉ କ୍ଷେତ୍ରପାଳ ଯୋଉ କୋଉଥିଲୁ ଯିବୁ ବୋଲି ତାଙ୍କ ଘରକୁ କଣ ହେଲା?
ନାଇଁ ଯିବିନେଇ ଆଉ।
ତୁ ଯାଇଥିଲେ ଏକ ମାଟରେ ଆମେ ପଳେଇଥାନ୍ତୁ ହୁଁ। ଆମ ଟାଇମ ହେଲାଣି ମୁଁ ରଖୁଛି ନା ଆଉ କଣ କହିବ?
ହେଇ।
ଆମ ଆଉ ମୁ ଆଉ ମୁ ଜାଣିଛି ତଥାପି ହଁ ମୁଁ ଜାଣିଛି ତଥାପି ମୁଁ ମାନେ କୋହୁଛି ମାନେ ଆମର କାମ ଅଛି ତ ଦାନ୍ତ ଘସିବୁ ଆଉ କଣ କଉନା? ତମେ ଦାନ୍ତ ସକାଳୁ ଘସି ସକାଳୁ ତମେ ଦାନ୍ତ ଘସି ଖାଇଦେଇଛ ଆମେ ଦାନ୍ତ ଘସି ଖାଇନୁ ଏ ପର୍ଯ୍ୟନ୍ତ ପୁଣି ଆମେ ଆଉ ଫୋନଟି ରଖିବୁ ନା ନାହିଁ ପୁଣି। ହାଲୋ।
ହେଲୋ।
ହଁ।
ନା ଆଉ କଣ ଏଇସବୁ ଚାଲିଛି ଖବର ଆଉ। ଏଇ ଖାଇବା ପିଇବା ରଜବାଜ ସରିଗଲା ଆଜି ଆମର ପାଟିଚୁପ୍ କରିବା ଶୁଣ ମୋ କଥା ବେଶୀ ଗପ
ହଁ ମୁଁ ମୁଁ ମୁଁ ମୁଁ ବୁଝୁଛି ମୁଁ ବୁଝୁଛି। ହଁ ଆମର କାମ ଅଛି ନା ତମେ ତ ଦାନ୍ତ ଘସି ଖାଇଦେଇଛ ଢୋଲ ତମ
ପାଟି ଯିବୁ ଆଜି ଆମର ଆମର ବସୁମତୀ ସ୍ନାନ ଯୋଉଟା ଆମର ଆଜି ପିଢା ଶିଳ ସରିଷ ପୂଜା ହବ ଆମର ରାସ୍ତାରେ ହୁଁ ଆମର ବସୁମତୀ ସ୍ନାନ ଆଜି ହେଲା ଠାକୁର ମା ଗାଧୋଇଲେ ଆଉ ଫୁଲ ପଣା ଦିଆହେଲା ଦାଣ୍ଡରେ କଦଳୀ ଛେନା କ୍ଷୀର। ଆଉ ଘିଅ ଦୀପ।
ଫୋନ୍ ଫୋନ ଟିକେ ରଖ ଆମର କାମ ଅଛି।
ଏମିତି ସବୁ ଚାଲିଚ ଅଛି ଆମର କାମ ଆଉ କଣ କରିବା ଘରେ କରି ତ ଦୁନିଆ କାମ ଧନ୍ଦା। ଆଉ କେତେବେଳେ ଆଉ ଟାଇମ ହୋଉଚି ଟିକେ ଏଇନା ଟାଇମ ଥିଲା ଟିକେ ଫୋନ କରିଦେଲି ଆଉ ଏମିତି ରାଗୁଛ କାହିଁକି।
ଆ ଆମର ତ ଦାନ୍ତ ଘଷି ଖାଇନୁ ଖାଇ ଦେଇକି ଢୋଲ ପକେଇ ଦେଇଛ।